ହ୍ୟାଲୋ।
ହଁ ହ୍ୟାଲୋ।
ତୁ ରଖିକିନା କି କଲ ଟା ଏମିତି କରୁଛୁ ବା କହିଲି ନଷ୍ଟ ହବ କଥା ହଉ ତୁ ବୋଲି
ତୁ ତ ହଆଡେ କଟି ଯାଉଛୁ।
ହୁଁ ଆଉ କଣ କହିଲୁ କହ ଭଲ ହଉ?
ହ ସଲ
ଆଉ ରଜରେ ଦୋଳି ଫୋଳି ଖେଳିଛ।
ହଁ।
ହୁଁ ଆ କ ବୋଲ ବମ କୋଉଠିକି ଯାଉଛ?
ଏ ବାସନ ଗୁରୁୁ ଅପିଲ କ
ଓହୋ।
ବସ ଭାଇ ତମେ କେଉଁଠି ହେଇଯିବ ବୁଲ ମୁଁ?
ଯୋଉଠି ଯିବା ଆ ବାଲେଶ୍ର କୋଉଠିକି ଯିବା ଦେଖି?
ଓହୋ ହୋ।
ଆଉ। ଶଣ ପୂଜା ପୂଜି ଗଣେଶ ପୂଜା ପୂଜିି କେମି କଣ ହୁଏ? ଗଣେଶ ପୂଜା ପୂଜି କିଁତି ହୁଏ?
ଭଲ ହୁଏ ଭାଇ।
କେଁ ତି କଣ ହୁଏ ଟିଏ ଦେହ କଉନା ଆମକୁ?
ହୁଁ ସେ ମେଢ଼ ଫେଢ଼ ସବୁ ପୂଜା ହୁଏ। ଭସାଣି ଫସାଣି ହୁଏ।
ହୁଁ। ଡିଜେ ଫିଜେ ଆସେ?
ହଁ ହଁ ଆଗେ ଆସେ।
ଓ ହୋ। ଆଉ କଣ କଣ ହୁଏ ସରସ୍ଵତୀ ପୂଜା ଆଉ କଣ?
ଗଣେଶ ପୂଜା, ସରସ୍ଵତୀ ପୂଜା, ମେଳା ହୁଏ।
ହୁଁ ତମ ଜାଗାରେ ତମ ଗାଁରେ କେତେ ଜାଗାରେ କଣ କଣ ହୁଏ ସବୁ?
ଆମ ଗାଁରେ ଖାଲି ଆମେ କରୁ ଭାଇ ଗଣେଶ ପୂଜା ଚାରି ଚାରି ଇଏ ମୂର୍ତ୍ତି।
ହୁଁ।
ଆଉ ଗଣେଶ ପୂଜା ଆ-ଆ -ତ କରୁ ଆଉ।
ହୁଁ ହୁଁ।
ସରସ୍ଵତୀ ପୂଜା ତ ଦି ଜାଗାରେ ହୁଏ ଭାଇ ଆଉ।
ହୁଁ ହୁଁ। କିଆ ପିଆ ସଇଲାଣି।
କଣ ଙ୍ଗଇଲ ହଁ ଖିଆପିଆ ସରିନି।
ଉୁଁ ହୁଁ। ଆଉ ସବୁ ଭଲ ଗ ରେ
ହଁ ସବୁ ଭଲ।
ଉଁ ହୁଁ।
ହ
ଅଁ ହଁ। ଆଉ କୋଉଠି କଣ ପ୍ରୋଗ୍ରାମ ବୁଲି ବୁଲା ଯିବା ପାଇଁ ନା ନାଇଁ ମନ୍ଦିର ଫନ୍ଦିର?
ହଁ ଭାଇ ଯିବା ମନ୍ଦିର ଶନି ମନ୍ଦିର ଯିବା କେ।
ଓ ହୋ। କାଲି ତ ମୁଁ ଯାଇଥିଲି ଶନି ମନ୍ଦିର ଆଉ ଶନିବାରେ ଆଉ।
ହଁ ହଁ। ହ୍ୟାଲୋ। ମୁଁ ତ ପଳେଇବି ସ୍କୁଲ। ଆଉ ତ ହବନି ମତ୍ ଚାର୍ ଟାଳୁ ହବ ସ୍କୁଲ ଗ ପିଆ ପାଇଁ।
ହେରା ପଛରେ କ ହେରା ମୁଁ ପୁରା ପଛରେ କହିବି କଲରେ କାହିଁ ହେରା କହୁଛି।
ଉହୁଁ।
ନଠି କଥା ହଉ ସେନ କଥା ହଉ।
ହୁ ହୁ।
ଆଉ ପୂଜା ପର୍ବାଣୀ କଣ କହିଲିବୁ ଏ ଟିକେ କହୁନ?
ଭଲ ହଉଚ ନା।
ଆଉ ରଗରେ। କଣ କଣ ସବୁ ଖାଇଲ?
ଖାଇଲୁ ଲଙ୍କା ଚପ ଆଳୁ ଚପ ସବୁ ଖାଇଲୁ ନା।
ହୁଁ ହୁଁ।
ହ
ହଜରେ ଦୋଳି ଫୋଳି ଖେଳିଲ ହଉ।
ହଁ।
କଣ କଣ ରରିଥିଲିଲ।
ଚକିରିୀ ଦୋଳି ଖେଳିଲୁ ଆଉ।
ହୁଁ ହୁଁ।
ତମର ଆଉ କେତେ ମିନଟି।
ଏଟା ତିନି ମିନିଟ୍ ଛବିଶ ସେକେଣ୍ଡ ହେଇଛି।
ସେ ସେ ମନକୁ କଟିବ ଆଉ ଫୋନ୍ ଟା।
ହୁଁ ୟା ପରେ ଯଉଟା ଲଗେଇବି। ଲାଷ୍ଟେ କଲ।
ଓ ହୋ। ତମକୁ କେତେ ଟଙ୍କ ମିଳିବ।
ପଛରେ କହିବି ରେ କେଇଥର କହିବି ତତେ ମୁଁ କଲ ଟା କଲ ଭଳିଆ କଥା ହୋ ନହଲେ ନୋବୁ।
ନା ଜାଗା ଦେ ମତିି
ହୁଁ ବା
ତଳୁ
ସରସ୍ଵତୀ ପୂଜା ତ ଗାରେ କେତେ ଜଣ କରନ୍ତି?
କୋଡ଼ିଏ ଜଣ କରନ୍ତି?
ବଡ଼ପୁଲା ନା ଖାନପୁଲା?
ବଡ ପିଲା ସୋନ ପିଲା ସବୁ ହେଇ କରନ୍ତି।
ନନା ଆସି ପୂଜା କରନ୍ତି।
ଓହୋ।
ବୋଗ ଭୋଗ କର
ହଁ ଭୋଗ ଖାଆନ୍ତି ତମେ
ଉଁ ହୁଁ। ଓହୋ। ଆଉ କଣ କୁହ ଭାଇ?
ଆଉ ଏଇ ତ ବହିଛି ଆଉ କଣ କହିବି?
କଣ କହୁନ କାହିଁ କିଛି କଣ କୁହ?
କଣ କହୁନ?
କଣ କୁହ ଭାଇ?
ଓ ଖାଇଲଣି
ହୁଁ।
ଯାଇନ ନା ନାଳିଆଡେ ଗାଧେଇ ପାାଧେଇ ଯାଇନ ନା
ଆଇଲିନି
ଗଧେଇ କିନା ଆଇଲଣି
ହୁଁ।
ଓହୋ। ଲଲୋ
ଆଉ ସବୁ ଭଲ?
ହଁ ଭାଇ ସବୁ ଭଲ
ହୁଁ ହୁଁ।
ନାଇ ଖରା ଟା ଜୋର ପଡୁଛି ତ
ହୁଁ।
ଆଉ କିଛି କରି ହଉନି ଭାଇ ଖରାଟାରେ
ତୁ ବା ତଳକୁ ଯାଉଥିଲୁ
ତଳକୁ
ହୁଁ।
ତଳକୁ ଆସିଲ ବା ଲୋକ ପାଟି କରୁଛନ୍ତି
ହୁଁ ହୁଁ।
ଘରେ କହିବାର ବାଲା ଅଛି
ଏ ଆଉ ତ ଗୋଟିଏ କଲ ଆଉ
ଉଁ ହୁଁ ଯିବା ତ ନାଲିଆ ବସିବା ପଛରେ ଆଉ
ହୁଁ
ଆଁ।
ହୁଁ।
ନାତୁଣୀ ମାନେ ଇଆଡ଼େ ଆସିବେନି ତ କାଇଁ
ଆଉ କଣ କହୁଛ ଭାଇ?
ଆଉ ଭାଇ କେତେ ମିନିଟ୍?
ହୁଁ।
କଣ କହିଲେ? ହୁଁ।
ହ୍ୟାଲୋ।
ହଁ ଭାଇ ଆଉ କେତେ ମିନିଟ୍?
ଆ ଉଁ ଛଅ ମିନିଟ ଦି ସେକେଣ୍ଡ
ହୁଁ।
ଆଉ ପୂଜା ଆଉ କେମିତି କଣ ହୁଏ ଵୋଲବମ ବେଳେ କୋଉଠୁ ପାଣି ଉଠେଇବ
ବଡ଼ବିଲି ରେ ପାଁ ଭା ଭାନୁ ପାଣି ଜିନେଲ ରୁ ଉଠେଇବୁ ଉଁ ପାଣି
ଉଁ ହୁଁ କେତେବେଳେ ଯିବ ଭାଇ ଵୋଲବମ?
ଉଁ
କେତେ ଜଣ ଯିବ?
ଏଇଟି ଭାଇ ଯାଉଛନ୍ତି ତିରିଶ ଚାଳିଶ ଜଣ ଆଉ
ଓହୋ।
ଉଁ ହୁଁ।
ଆଉ ସବୁ ଭଲ?
ହଁ ଭାଇ ସବୁ ଖାଆ ପିଆ ସରିଲାଣି
ହୁଁ।
ଉଁ।
ହୁଁ ହୁଁ।
ଓ ହୋ।
ଉଁ ହୁଁ
ହଁ ହଁ ଭାଇ
ଆଉ କଣ ଏଇ ଏଠି ବସିକି ଦୋଳି ଖେଳୁଛି ଆଉ କଣ କରିବି
ରଜ ତ ଗଲାଣି ତମେ ଦୋଳି ଖେଳୁଛ ତ
ରଜ ଗଲେ କଣ ଆଉ ଦୋଳି ଖେଳ ବନ୍ଦ
ହଁ ଭାଇ ଦୋଳି ଖେଳ ବନ୍ଦ
ହୁଁ ଆଉ କଣ କୁହ
ଆଉ କଣ ଖବର
ହେଲୋ
କଣ କହିଲେ
ଅଲ
ହଁ ହ୍ୟାଲୋ
ହୁଁ
ଆଉ କେତେ ମିନିଟ୍?
ଆଠ ମିନଟ ଚାରି ସେକେଣ୍ଡ
ଏଇଟା ଗୋଟିେ ସେକେଣ୍ଡଣ୍ଡ ବୋଧେ
ଆଉ କଣ କୁହ? କାଇ କିଛି କ କ କ କୁଣ ଆଉ
କଣ କରୁନ୍ତି ଅବିକା?
କହିଲି ପା ଦଳି ଖେଳୁଛି
ଓହୋ ଖାଇକି ଆସଇିଲାଣି?
ହୁଁ
ଓହୋ କଣ କରୁଛନ୍ତି ଅବିକା ମାନେ ଗାଧେଇ ସାରିଲେଣି?
ହୁଁ।
ହୁଁ ହୁଁ। ଏ ବର୍ଷ ଧାନ ବୁଣୁ ନାହାନ୍ତି?
ହୁଁ।
ଭାଇ କଣ କହିଲେ?
ତମେ ବୁଣିଛ?
ହଁ ଆମର ଆଜି କାଲି ତଳି ପକେଇଲୁ ଭାଇ।
ହଉ। ଆ ସ୍କୁଲ ଫୁଲ କେବେ ଫିଟେଇବ?
କଣ କହିଲେ?
ସ୍କୁଲ୍ ଫୁଲ କେବେ ଫିଟିିବ?
ସ୍କୁୂଲ?
ହୁଁ
ଏ ସ୍କୁଲ ଫିଟିଲାଣିସି ଆସି ଫିଟିଲାଣି ସ୍କୁଲ ନା ଅଠରରେ ଭାଇ ଫିଟିଲା। କୁଲ
ହୁଁ, ହୁଁ, କେବେଠୁ ଯିବ?
କଣ କହିଲେ?
କେବେଠୁ ଯିବ?
ଯିବା ଏଇ ସ-ରବ ଉଁ, ଯିବା ଏଇ ଯୋଉ ସୋ ସୋମବାର
ଓହୋ,
ଏ ସୋମବାର ଭାଇ ଯିବା ସ୍କୁଲ୍।
ଅଁ, ହଁ।
ଏବେ କଣ କରୁଛନ୍ତି ଆପଣ?
କିଛି ନାହିଁ ବଇଚୁ ଆଉ କଣ କରିବା।
ସବୁ ଖା ପିଆ
ଏବେ କୋଉ ପୂଜା ଆଇଲାଣି?
ଏ ବସ ଭାଇ ଆଇଲାଣି ଖୁଦ୍ରରୁକୁଣି, ସରସ୍ଵତୀ ପୂଜା ଭାଇ କଣ କହିବ।
ଖୁଦୁରୁକୁଣୀ ତ ସେଟା ଝିଅ ପିଲାଙ୍କ ପାଇଁ। ଖୁଦୁରୁକୁଣୀ ଟା ତ ହେ ଝିଅ ପିଲାଙ୍କ
ହଁ ବାଇଶ ଏ କଳିଆ ବାଇ ତା ମା ଅବିକା ଏ ସଇଲା ମାନେ ଖୁତୁରୁକୁଣୀ ସଇଲା ମାନେ ଗଣେଶ ପୂଜା ଭାଇ
ଉଁ, ତାହେଲେ ଏଥର ଯିବା ବଲବମ?
ହଁ ଭାଇ ଯିବୁନା।
ଉଁ, ହୁଁ ଦେଖିଆ ମୁଁ ଭାବୁଚି ଯିବି ବୋଲି ଆଉ।
କଣ କହିଲେ?
ମୁୁଁ କହିଲି ଦେଖିଆ ଭାବୁଚି ମୁଁ ଯିବି ବୋଲି ଆଉ ଠାକୁରଙ୍କ କତିକି ଆଉ।
ତୋମେ ଯିବ ଭାରି ଭାଇ ଦର୍ଶନ ଗଦି କାଲି ତ ମୋର ପଇସା ସାରିଯିବ ମୋବାଇଲ୍ ଇଏ ଆଉ।
ଶୁଣୁ।
ହଁ।
ତୁ ଏଇ ଆପ୍ ରେ ଅନଲାଇନ୍ ମୁଁ ଏଇଟା ଲାଷ୍ଟ କଲ୍ ଲଗଉଚି ହେଲା।
ହଁ।